ଶୁଭ ସନ୍ଧ୍ୟା।
ହାଲୋ। ଜଏ ଜଗନ୍ନାଥ। ଶ୍ରୀରାମ, ଜଏ ହନୁମାନ।
ଶ୍ରୀ ରାମ।
ତମେ କୁହ, ନା ମୁଁ କହିବି। ମୁଁ ଏବେ ପବନ ଖାଉଛି। ଟି ଗରମ ବହୁତ ହଉଚି। ଗଛପତ୍ର କିଛି ହଲୁନାହାଁନ୍ତି।
କଣ ବାହାରେ ବୁଲୁଚନ୍ତି ବୋଧେ।
ହଁ ମୁଁ ବାହାରେ ବୁଲୁଚି। ବାଲକୁନିରେ ବୁଲୁଚି। ପବନ ହଉନି। ଗଛ ପତ୍ର କିଛି ହଲୁନାହାନ୍ତି। ବହୁତ ଜୋରରେ ଗରମ ହଉଚି। ଗରମ ପ୍ରବଳ ହଉଚି। ଏ ଗରମ ସହି ହଉନି ମୋଟେ। ବର୍ଷା ମୋଟେ ହଉନାହିଁ। ଆଜି ବର୍ଷା ହେଇଥିଲା। ଆଜି ସନ୍ଧ୍ୟା ବେଳେ, ଘଡଘଡି ମାରି ବର୍ଷା ହେଇଥିଲା। ପବନ ଜୋରରେ ବୋହିଥିଲା। କିନ୍ତୁ ଝିପିଝିପି ବର୍ଷା ହେଇଥିଲା। ଆଉ କନିଆରୀ ଗଛରେ ବହୁତ ଫୁଲ ହେଇଛି। ଟଡଗର ଗଛରେ ବହୁତ ଫୁଲ ହେଇଛି। ଆଉ ସକାଳୁ ସବୁ
ଫୁଲ ଗଛ ବୋଧେ ବହୁତ ଅଛି ବୋଲି
ଆମ ଘର ପାଖରେ ଟଗର ଫୁଲ ଗଛ ଅଛି। ମନ୍ଦାର ଗଛ ଅଛି। ଆମ ଘର ପାଖରେ, କନିଆରି ଫୁଲ ଗଛ ଅଛି। ଆମ ଘର ପାଖରେ ଗେଣ୍ଡୁ ଫୁଲ ଗଛ ଅଛି। ଆମ ଘରପାଖରେ ମଲ୍ଲି ଫୁଲ ଗଛ ଅଛି। ଆମ ଘର ପାଖରେ, ମନ୍ଦାର ଫୁଲ ଗଛ ଅଛି। ଆମ ଘର ପାଖରେ ଟଗର ଫୁଲ ଗଛ ଅଛି। ଆମ ଘର ପାଖରେ ମନ୍ଦାର ଫୁଲ ଗଛ ଅଛି। ତମେ କୁହ
ଆଉ ବଢିଆ ଆଉ। ତମର ପୁରା ପ୍ରକୃତିର ଆ ସୌନ୍ଦର୍ଯ୍ୟ ନଉ ତୁ ଆଉ ଫୁଲ ଫୁଲ ଫୁଲ ଦେଖୁ ସବୁଦିନ ଦେଖୁଥିବେ ଆଉ। ଭଲ ଲାଗୁଥିବ ଆଉ।
ଆଉ, ଆଜି କଣ ସବୁ ଖାଇବା ହେଇଛି ଖାଇସାରିଲେଣି ବୋଧେ। ଏବେ ତ ଦଶଟା ହେଲାଣି ଖାଇସାରିଲାଣି ବୋଧେ
ହଁ ଖାଇସାରିଲାଣି।
ଅ କଣ ଆଜି କଣ ଖାଇଆ ହେଇଥିଲା ତମର?
ଆଜି ରୁଟି, ଅଣ୍ଡା ଭୁଜିଆ ହେଇଥିଲା।
ଆପଣ ଶନିବାର ଅଣ୍ଡା ଖାଆନ୍ତି?
ଆଜି ସକାଳେ ଆମର ମଟନ ତରକାରୀ ହେଇଥିଲା।
ଆଉ ତମ ଶନିବାରିଆ ଆଇଁ ଆମିଷ ଖାଆନ୍ତି ବୋଧେ।
ଆଜି ରବିବାର ଆଜି ଆମର ମଟନ ତରକାରୀ ହେଇଥିଲା। ମୁଁ ସକାଳୁ ଯାଇ ମଟନ ନେଇକିନା ଆସିଥିଲି। ଆମେ ତାପରେ ଗ୍ୟାସରେ ଭାତ ବସେଇଥିଲୁ। ତାପରେ ପିଆଜ ଟିକି ଟିକି କରି କାଟିଥିଲୁ। ତାପରେ ଅଦା, ରସୁଣ କାଟିକୁଟି ପେଷ୍ଟ କରିଥିଲୁ ତାପ ମଟନ ପକେଇ ପିଆଜ ପକେଇ ସୋରିଷତେଲ ପକାଇ ମଟନ୍ ପକେଇ କଷିଥିଲୁ। ତାପରେ ବୋହୁତ ସମୟ କଷିଲା ପରେ ସିଟି ମାରିଲା ମଟନ। ତାପରେ ଉଁ ଧନଆ ପତ୍ର ଜିରା ଗୁଣ୍ଡ ସବୁ ପଡିଥିଲା। ପଡି ସାରିଲା ପରେ ମଟନ ରେଡି ହେଇଥିଲା ଆମେ ଆଜି ମଟନ ଖାଇଥିଲୁ। ଆଜି ତମେ କଣ ଖାଇଥିଲ କୁହ?
ଆଜି ଆମର ଆମିଷ ନୁହେଁ ଆମର ଆଜି ନିରାମିଷ ଆମେ ଖାଉନା ରବିବାରେ। ଆମର ଆଜି ହେଇଥିଲା ଭାତ ଡାଲି ଛୁଇଁ ଛୁଇଁ ଆଳୁ ବାଇଗଣ ବଢି ସବୁ ପଢିକି ବେସର ତରକାରୀ।
ହ
ଆଉ ଶାଗ ଭଜା। ଆଉ ଆମ୍ବ ଏଇ ସବୁ ଆଉ ଆମର ଏଇଆ ହେଇଥିଲା ଆଉ। ରାତିରେ ଆମର ରୁଟି ହେଇଚି ଭଜା ହେଇଚି ଆଉ।
‌ହୁଁ।
ଆଉ
ଏବେ ଗୋଟେ ବ ଏବେ ରାସ୍ତାରେ ଗୋଟେ ବସ୍ ଯାଉଚି ତାପରେ ଗୋଟେ ଟ୍ରକ୍ ଗଲା। ଗୋଟେ ଲୋକ ଚାଲି ଚାଲି ଯାଉଚି। ଫୁଣି ଗୋଟେ ଅଟୋ ଯାଉଚି। ଫୁଣି ଏବେ ରାସ୍ତାରେ କେହି ଯାଉନାହାନ୍ତି ରାସ୍ତା ଖାଲି ଅଛି। ଫୁଣି ବାମ ପାର୍ଶ୍ୱରୁ ଗୋଟେ କାର ଗଲା। ଫୁଣି ବାମ୍ ଡାହାଣ ପାର୍ଶ୍ୱରୁ ଗୋଟେ ଟ୍ରକ ଗଲା। ତାପଛରେ ଆଉ ଗୋଟେ ଟ୍ରକ୍ ଗଲା ତା ପଛରେ ଆଉ ଗୋଟେ ଟ୍ରକ୍ ଗଲା। ତାପଛରେ ଆଉ ଗୋଟେ କାର ଗଲା। ଏବେ ରାସ୍ତା ଖାଲି ଅଛି କେହି ଲୋକ ଯାଉନାହାନ୍ତି। ଫୁଣି ଏବେ ଗୋଟେ ଛୋଟ ଟ୍ରକ ଗଲା। ଫୁଣି ଗୋଟେ ବଡ ଟ୍ରକ ଗଲା। ଫୁଣି ଗୋଟେ ଫୁ ଫୁଁ ବୋଲେର ଗଲା ଫୁଣି ଗୋଟେ କାର୍ ଗଲା। ଫୁଣି ଗୋଟେ ଚାରିଚକିଆ ଯାନ ଗଲା। ଏବେ ବାମ ପାର୍ଶ୍ଵରୁ ଗୋଟେ ଆଉ ଗୋଟେ ଟ୍ରକ ଗଲା। ପ ଡାହାଣ ପାର୍ଶ୍ଵରୁ ଗୋଟେ ବାଇକ୍ ବାଲା ବାଇକ୍ ଚଲେଇ ଗଲା। ବୋହୁତ ଗରମ ହେଉଚି ମତେ ପବନ ହଉନାହିଁ ମୁଁ ବାଲକୋନିରେ ବୁଲୁଚି। ହୁଁ
ହଁ ସତ ତମର ତାହେଲେ ହେଲା ମାନେ ରୋଡ ପାଖାପାଖି ବୋଧେ ଘର ସେଥିପାଇଁ ଦେଖି ପାରୁଚନ୍ତି ବସ୍ ଯାଉ ଚି ଗାଡି କାର ଯାଉଛି ହଁ ସବୁ ଗାଡି ମଟର ଯାଉଛି ଆପଣ ଦେଖିପାରୁ ଆଉ ସେଥିପାଇଁ କହୁଛନ୍ତି ଆଉ ଆଉ ବଢ଼ିଆ ଆଉ ପ-ପୁରା ରୋଡ଼ ସାଇଡ଼ରେ ଅଛନ୍ତି ବଢ଼ିଆ ଆଉ। ଫୁଲ ଗଛ ବି ତମର ସବୁ ଲଗା ହେଇଛି। ଆ ପ୍ରକୃତିର ସୌନ୍ଦର୍ଯ୍ୟ ନଉଛ ଆହୁରି ସବୁ ଭଲ ଇଏକୁ ଦେଖୁଛ।
ହ
ହଁ।
ମୁଁ ଏବେ ବାଲକୁନିରେ ବସିଛି ଆଗରେ ରାସ୍ତା ଅଛି ରାସ୍ତାରେ ଗାଡି ଯାଉଛି। ହ ଗରମ ବହୁତ ହଉଚି।
ଆଉ ଘର
ଗୋଟେ ବସ୍ ଯାଉଛି।
ଆଉ ପାଠ ଫାଠ ସବୁ ପଢୁଛନ୍ତି ନା ନାଇଁ ଆ ପାଠ ଫାଠ ପଡ଼ୁନାହାନ୍ତି।
ପାଠ ପଢା ମୁଁ ଛାଡି ଦେଇଛି ବହୁତ ଦିନ ହେଲାଣି। ଏବେ ପାଠସାଠ ପଢ଼ୁନାହିଁ। ଏବେ ମୁଁ ଚାକିରୀ କରୁଛି।
ଓହୋ ଆଠ ପାଠ ତାହଲେ ସଇଲାଣି।
ଏବେ ଗୋଟେ ବସ୍ ଗଲା, ତାପରେ ଗୋଟେ ଅଟୋ ବାଲା ଗଲା।
ଗାଡି ଭଲ ଦେଖୁଛନ୍ତି ଗଣୁଛନ୍ତି ଆଉ ଛୋଟ ଛୁଆଙ୍କ ଭଳିଆ ଗାଡି ସବୁ ଗଣନ୍ତି ଏଇ ଗାଡି ବସ୍ ଯାଉଛି ଏଇ ଯାଉ ଟ୍ରକ ଯାଉଛି ଅଟୋ ଯାଉଛି। ସବୁ ବସିକି ଦେଖୁ ଗଣୁଛନ୍ତି ଆଉ। କେତେଟା ଗଲା ଏ ଛୁଆଙ୍କୁ ସବୁ କୁହନ୍ତି ଏଟା ବସ୍ ଏଟା ଗାଡି ସବୁ ଗାଡି ସବୁ ସବୁ ଚିହ୍ନଟ କରାଯାଏ ଆ ଆପଣ ସେଇଆକୁ ତମେ କରୁଛ ସେଇଆ ଆଉ
ଆଉ କଣ କୁହନ୍ତୁ?
ଏବେ ଲାଇଟ୍ ଜଳୁଛି, ଏବେ ରାତି ହେଇଛି ସୂର୍ଯ୍ୟ ଅ ସ୍ତ ହେଇଗଲାଣି ଏବେ ଆକାଶରେ ତାରା ଦେଖା ଯାଉନାହାନ୍ତି। ଆକାଶ ଖାଲି ଅଛି ଗୋଟେ ତାରା ଦେଖାଗଲା। ତାପରେ ଆଉ ଗୋଟେ ତାରା ଦେଖାଗଲା। ତାପରେ ଆଉ ଗୋଟେ ତାରା ଦେଖାଗଲା, ତାପରେ ଆଉ ଗୋଟେ ତାରା ଦେଖ ଗଲା ପୁଣି ଲାଇଟ୍ ଜଳୁଛି। ଜହ୍ନମାମୁଁ ଦେଖା ଯାଉ ନାହାନ୍ତି, ଆକାଶ କଳା ହେଇଛି। ବର୍ଷା ହବାର ସମ୍ଭାବନା। ନାହିଁ, ଗରମ ବହୁତ ଜୋରରେ ହଉଛି। ଗଛ ଟୋଟାଲି ହଲୁ ନାହାନ୍ତି। ହଁ
ବର୍ଷା ଆଉ ଏବେ ହବ ନାହିଁ। ଏ ଯୋଉେ ଯେ ଏତେ ଗରମ ହେଲେ ବି ବର୍ଷା ଆଉ ବର୍ଷା କୁଆଡେ ପଳେଇଲାଣି, ବର୍ଷାାରେ ଆଉ ଦେ ଖା ଦର୍ଶନ ନାହିଁ।
ବର୍ଷା ଆଉ ଜମା ବି ହଉନି। ଏତେ ଗରମ ହେଲେ ବି ଜମା ବର୍ଷା ଜମା ହଉନାହିଁ।
ହଁ।
ହଁମ ଆଡା ବହୁତ କୁକୁର ଖାଲି କୁକୁର ଗୁଡା ବହୁତ ଭୁକୁଛନ୍ତି ଆବାଜ କରୁଛନ୍ତି।
ହ୍ୟାଲୋ।
ଆମର ଏଠି ତିନିଟା କୁକୁର ନିଦର ଶୋଇଛନ୍ତି। ଗୋଟେ କୁକୁରର ରଙ୍ଗ ହଉଛି ଧଳା। ଗୋଟେ କୁକୁର ରଙ୍ଗ ହଉଚି କଳା। ଗୋଟେ କୁକୁର ର ରଙ୍ଗ ହଉଚି ନାଲି। ଗୋଟେ କୁକୁର ଡାହାଣ ଆଡକୁ ମୁହଁ କରି ଶୋଇଚି। ଗୋଟେ କୁକୁର ବାମ ପଟକୁ ମୁହଁ କରି ଶୋଇଚି। ଗୋଟେ କୁକୁର ଆଉ ଗୋଟେ କୁକୁର ଡାହାଣ ପଟକୁ
ଆ କୁକୁର ମାନଙ୍କୁ ରଖିଛ ଆଉ କୁକୁର ମାନଙ୍କୁ ମାନଙ୍କୁ। ଖାଇବା ପିଇବା ଦଉଚ ନା ନାଇଁ?
ଆଉ ସେମିତି ରଖିଚ ସେ ଖାଲି ଭୋକିଆ ପାଇଁ। ହାଲୋ।
ଆମ ଘର ଆଗରେ ବାଲି ପଡ଼ିଚି। ଆମ ଘର ଆଗରେ ଗୋଡି ପଡିଚି। ଆମ ଘର ଆଗରେ ଇଟା ଥୁଆ ହେଇଚି। ଆବ ହଁ ହଁ। ଲାଇଟ୍ ପାଖରେ ଜୁଳୁଜୁଳିଆ ପୋକ ବୁଲୁଛନ୍ତି। ଜହ୍ନ ଆମ ଅଧା ଦେଖା ଯାଉଛନ୍ତି। ଆକାଶରେ ତାରା ଦେଖାଯାଉଛନ୍ତି। ଗୋଟେ ପଟେ ଆକାଶ କଳା ଦେଖାଯାଉଛି। ବର୍ଷା ହବାର ସମ୍ଭାବନା ଅଛି କିନ୍ତୁ ବର୍ଷା ହଉନାହିଁ। ବହୁତ ଗରମ ଲାଗୁଛି।
ଓ ହୋ। ଆମର ଏବେ ଖାଇଲା ଶୋଇଲା ଆଉ। ଏବେ ଖାଇବୁ ଆଉ। ଆସ ଦଶଟା ବାଜିବ। ଦଶଟା ବାଜିଲାଣି। ଏ ଖାଇବା ପିଇଆ ଏବେ ହବ ଆଉ।
ତମର ବୋଧେ ସଇଲାଣି ଏବେ ଶୋଇବାକୁ ଯିବି ବୋଧେ ଆଉ।
ଖାଇବା ପିଇବା ହେଇନାହିଁ। ଖାଇବା ପିଇବା ଦଶଟା ପରେ ହବ। ଆମେ ଏଗାରଟା ବେଳକୁ ଶୋଇବୁ ସକାଳ ଛଅଟା ବେଳକୁ ଉଠିବୁ। ତାପରେ ବ୍ରଶ କରିବୁ। ତାପରେ ଦାନ୍ତ ଘଷିବୁ। ତାପରେ ଜୀବ ଛେଲିବୁ। ତାପରେ ଆମେ ଗାଧେଇବୁ, ତାପରେ ଠାକୁର ପୂଜା କରିବୁ, ତାପରେ ଜଳଖିଆ କରିବୁ। ତାପରେ ଆମେ ଟିଭି ଦେଖିବୁ, ତାପରେ ଆମେ ବଜାରକୁ ଯିବୁ, ତାପରେ ଆମେ ମାଛ ଆଣିବୁ ତାପରେ ମାଛ ବାଲାକୁ ପଇସା ଦବୁ, ତାପରେ ମା ମାଛ ଆଣିକିନା କାଟିକିନା ମାଛ ଧୋଇକିନା ମାଛ ଭଜା କରିବୁ। ଆମେ ପଖାଳ ଭାତ ତିଆରି କରିବୁ ମାଛ ଭଜା ଖାଇବୁ।
ଭଲ ଆଉ, ଆଉ ଭଲ ଖାଉଛନ୍ତି ଭଲ ଆ ନା ଆଇଷ ଭଲ ଖାଉଛନ୍ତି ଆଉ। ହଉ ମୁଁ ରଖୁଛି। ଖାଇବାକୁ ଆମେ ଯାଉଛୁ।
ରାଇ୍
ହଉ।